ହଁ।
ହଁ କୁହ କଣ କରୁଛ?
ଶାଗ ବାଛୁଛି।
ଓହୋ।
ତମେ ସଜନା।
ଯା ହଉ ମୁଁ ସେଇ ଶାଗ ଟା ଖାଏନି ସଜନା ଶାଗ ଟା।
କାହିଁକି?
ମୋତେ ପିତା ପିତା ଲାଗେ ଶାଗ ଟା।
ନା ପିତା କାଇଁ ଲାଗିବ। ଏଟା ଭଲ ନା ଦେହ ପାଇଁ। ହଁ। ହଁ। ଆଉ?
ଆଉ ତମେ କଣ କିଛି ନାଇ ଖାଇବା ବନାଉଛନ୍ତି ମା ବନାଉଛନ୍ତି ଖାଇବି ଆଉ।
ଆଜି କଣ? ଖାଇବାରେ।
କଣ ଯେ ଖଇବା? ଆଜି କଣ ଉପମା।
ଓହୋ।
ହୁଁ।
ହଁ କୋଉ ବିଷୟରେ ଗୋଟେ କୁହ।
ଆଉ କଣ ତମେ ରୋଷେଇ ବୋଷେଇ ସବୁ ମାନେ ସରିଗଲା ତମର?
ହଁ।
ଅଁ, ହଁ।
ହଉ ଦଶ ମିନିଟ୍ ଖଣ୍ଡେ ଲାଗିବ ଆଉ।
ଆହୁରି ଦଶ ମିନିଟ୍?
ହୁଁ।
ଶାଗ ଟା ପା ଅଛି ହବ।
ତମକୁ ମାନେ ଗାଁ ଟା ଭଲ ଲାଗେ ନା ସହର ଟା ଭଲ ଲାଗେ?
ନା ମତେ ଗାଁ ଟା ବେଶୀ ଭଲ ଲାଗେ।
ଅଁ ହଁ ସହରଟା କାଇଁ ଭଲ ଲାଗେନି?
ନାଇଁ ସହରରେ ପୁରା ଜନଗହଳି। ଜନଗହଳି ସବୁ ପ୍ରକାର ପା ଖରେ ସୁବିଧା ଥିଲେ ବି ଗାଁ ର ଉଁ ବାସ୍ନା କିଛି ଅଲଗା।
ଗାଁରେ ବି ସେ ଯୋଉ ହଁ ଯୋଉ ବିଲ ଫିଲ ସବୁ ଦେଖିଦେଲେ ମାନେ ବହୁତ ବଢିଆ ଲାଗେ।
ହଁ ତମକୁ କଣ ଭଲ ଲାଗେ?
ମତେ ଗାଁ।
ଗାଁରେ ରହୁଛ ନା।
ହଁ ଗାଁରେ ହିଁ ଅଛୁ।
ଅ ହ।
ଗାଁଟା ହିଁ ଭଲ ଲାଗିବ। କାରଣ ସହରରେ ରହି ବ ତାପମାତ୍ରା ବୃଦ୍ଧି ପାଇବ ତମେ ଗରମ ହବ। ତାପରେ ଜନ ଯୋଉ ମାନେ ଗାଡି ସବୁବେଳେ ଗାଡି ଯାନବାହାନ ଯେଉଁ ମାନେ ଯିବା ଆସିବା। ତାପରେ ତମର ସବୁ କଣ ହେଇଗଲାଣି କାରଖାନା ସବୁ ହେଇଗଲାଣି ସେ ସବୁ ବାୟୁମଣ୍ଡଳ ଦୂଷିତ ହଉଚି। ମାନେ ନିଃଶ୍ୱାସ ନେଇ ପାରିବନି ଶାନ୍ତିରେ ଟିକେ।
ହୁଁ ହୁଁ।
ମାନେ ବାୟୁ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ, ସବୁ ପ୍ରଦୂଷଣ ହଉଛି। ଜଳ ବି ଏଁ ହଉଛି ଦୂଷିତ ହଉଛି।
ହଁ ଜଳ ତ ସେଠିତ ଯୋଉ
ଆ ଗାଁ ରେ କଣ ତମ ପ୍ରାକୃତିକ ପାଣି ଟା ପାଇବ।
ହଁ ପିଇବା ପାଣିର ବହୁତ ପ୍ରକାରର ଅଛି।
ଆଉ କଣ ତମେ କ କଣ ସହରରେ ପାଇପାରିବ?
ହଁ।
ଗାଁର ପାଣି ପବନ ସହରରେ ବିଷ।
ହୁଁ ସହର ଟା ପୁରା ବିଷ। ସହରରେ ଦେଖିବ ମାନେ କାହା ଘର ସହିତ କାହାର କଥାବାର୍ତ୍ତା ନଥିବ। ନିଜ ଇଏ ନିଜେ ବୁଝ। ମାନେ କେହି ହେଟି ପଚାରିବେନି କି ତମେ କଣ ମାନେ ତମର କଣ ପ୍ରୋବ୍ଲେମ ହଉଛି କି କଣ?
ହୁଁ ହୁଁ।
ଗାଁ ରେ କଣ ତମର ଟିକେ କଣ ହେଲେ ସାଇ ପଡିଶା ବି ଧାଇଁ ଆସିବେ ତମ ପାଖକୁ।
ହଁ ଦେହ ଖରାପ କି? କଣ କିଛି ଅସୁବିଧା ହେଲେ ସାଙ୍ଗେ ସାଙ୍ଗେ।
କେବେ ଗୋଟେ ଗୋଟେ ଗାଁରେ ଅଛି ସେମାନେ ଗାଁ ଲୋକ ସବୁ ଚାହୁଁଥିବେ କି ଗୋଟେ ଗୋଟେ ଘରକୁ ଭାଙ୍ଗିଦବାକୁ ଟ୍ରାଏ କରିବେ।
ହଁ ସେମିତି ତ ଏବେ ପ ଅ ମାନେ ପ୍ରାୟ। ଚଳରେ ହଉଛି କିଏ ଗାଁରେ ମାନେ ଟିକେ ଭଲରେ ରହିଲେ କି
ଏ ଦେଖିବ ଧର ଗୋଟେ ଘରେ ଥର ଗୋଟେ ଭଲସେ ଅଛି। ସେମାନେ ଚାହିଁବେ କେମିତି ଅଲଗା ହେଇଯାଆନ୍ତି।
ହଁ କେମିତି ମାନେ ଭାଙ୍ଗି ଯାଉ।
କଅଁ ପାଆନ୍ତି ସେମାନେ ମୁଁ ବି ଜାଣିପାରେନି।
ହ ଅନାନି କେତେ ଜୋର ଦାଣ୍ଡିଆ ମାରିଚି। ଡ୍ରେସ୍ ମିଳିବ ଗାଧେଇକି ଯାଉ ନି। ହଁ।
ହ
ହଁ ତାର ଆଜି ଅଙ୍ଗନବାଡି ରେ କଣ ଡ୍ରେସ ଦେବେ। ତାଙ୍କ ଗୁରୁମା ଯିଏ ସେ କହିକି ଗଲେଣି ଇଏ ତାର ସାଙ୍ଗ ପାଇଛି ମାନେ ପୁରା ଦୌଡ଼ିକି ଖେଳ ହଉଛି ଏପର୍ଯ୍ୟନ୍ତ ଗାଧୁଆ ପାଧୁଆ ନାହିଁ।
ଓ ହୋ।
ଏଇଆ ଆଉ।
ଆଉ ତ ଯୋଉ ଗାଁ ଯୋଉ କହ ତ କଅଁଟପିକ ପଡିଥିଲା ଆମର। ଗାଁ ସହର ବା କ ଗାଁ ଆଉ ସହର ଟପିକ ପଡିିଥିଲା। ଦେଖିବ ଗାଁ ରେ ମାନେ ଖାଇବା ସବୁବେଳେ ତମକୁ ଫ୍ରେଶ ମିଳିବ।
ହଁ ଗାଁ ରେ, ପନିପରିବା, ହଉ, କ୍ଷୀର, ହଉ, ମାଛ, ମାଂସ ହଉ କିନ୍ତୁ ସହରରେ ସେଟା ମାନେ ବାସି। ହାତ ପାଖରେ ମିଳିଗଲେ କଣ ହବ କିନ୍ତୁ ସେଠି ପହଞ୍ଚିଲା ବେଳକୁ ସେଟା ଆଉ ସେତିକି ରହୁଛି।
ହୁଁ। ଆ
ତମର ସବୁ କଣ ସପ୍ଲାଏ ହଉଛି।
ହୁଁ।
ଆମର ସବୁ କଣ ସପ୍ଲା ହଉଛି ସହରୁ? ଚାଷ ଫାସ ହେଇକି ନା କଣ?
ନା ଆମର ସେମିତି କିଛି ଚାଷ ହେଇକିଛି ସହରରେ ସପ୍ଲାଇ ଦୁଏନି। ଆମର ଚାଷ ଜ ଆମର ଚାଷ ଜମି ବହୁତ ଅଳ୍ପ।
ଆଚ୍ଛା।
ମୋ ଜେଜେ ଯିଏଥିଲେ ସେ କିଛି ରଖିିନଥିଲେ ତାଙ୍କ ବାପା ଯୋଉ ରଖିଥିଲେ ସେଇଥିରେ ସେ ଚଳୁଥିଲେ। ପୁଣି ମମ ମାନେ ତାଙ୍କ ମୋ ଜେଜେଙ୍କ ପୁଅ ମାନେ ମାମ ବାପା ସେଇ ତାଙ୍କରି ଇଏରେ ମାନେ
ଯାହା କରୁଛନ୍ତି ଆଉ ଓହୋ।
କେ ଭଇଲା।
ହଁ।